ହଁ ହଁ ଖାଇ ସାରଲୁଣୁ?
କଁ କହିଲୁ?
ଖାଇ ସାରଲୁଣୁ?
ହଁ ହଁ ଖାଇସା
ଚି ମୁଁ ଯେତେ ଜଣଙ୍କୁ କଲ୍ କରୁଚି ତୋ କଥା ହିଁ ସବୁଠୁ ଭଲ ବି ଶୁଭୁଚି।
କଁ କହିଲୁ?
ମୁଁ କହିଲି ମୁଁ ଯେତେ ଜଣଙ୍କୁ କଲ୍ କଲିଣି ସବୁଠୁ ତୋ କଥା ହିଁ ଭଲ କି ଶୁଭୁଛି।
ଶୁଭୁଚି?
ହଁ ଆଉ କାହା କଲ୍ ଭଲ କି ଏତେ ଶୁଭୁନି।
ଶୁବୁନି ପା ସିଏ ପା ଏଇ ଯୋଉ ଆପସ୍ ଟା ଅ ମାନେ କ୍ଲାରିଟି ବା ଆଗରେ କଣ ଭଲ୍ୟୁମ୍ ସିଷ୍ଟମ୍
ନାଁ ନାଁ ନାଁ ରହିଥା। କହନ୍ତି ନାଁ ମୁଁ କହ ଯୋଉ କଁ କହିଲୁ? ସିଏ ଦେଖିକି ନା ଧୀରେ ଧୀରେ କରିବେ। କଣ ବନେଇଲୁ ପୁଣି?
ଅ ଗୁଆଁ ଛୋଲେ ପା।
ଛୋଲେ ମାନେ ବଡ଼ ବାଲା ପକଉଚୁ ନାଁ ଛୋଟ ବାଲା?
ବଡ଼ ବାଲା ବଡ଼।
ଓହୋ ବଡ଼ ବାଲା।
ଗୋଟେ ହେଲା ଆ ଦି ଥର କିଣିଚି। ଛୋଟ ହେଲା ଦିନଠୁ ଅ ପକେଇବି ଏଥର ବଦୁଳେଇଦେଇ ଏବେ କଣ କରିବରେ ଟିକେ ଛୁଆକୁ ତ ମୋର ଡାଲି ଗନ୍ଧଉଛି। ଛୁଆପିଲା ଟିକେ ଉଁ ସେ ଭାତ ବସେଇଚନ୍ତି।
ଉଁ ହୁଁ ଭାଇକୁ କହିବୁ କଥା ହବ।
ସିଏ ଖାଇସାଇଲା ପରେ ହିଁ କରିବି ଇଏ ତାଙ୍କ ବାପା ମାଆଙ୍କୁ ଡାକିି ଯଦି ଆଜି ଫାଦର୍ସ୍ ଡେ ଏ ସବୁ ସହି ହୋଉନି ଯାତ୍ରା ଆତ୍ରା ସବୁ ସାରଦେଇଚ।
ହୁଁ ହୁଁ ହୁଁ ମୁଁ ତୋସ ମୁଁ ତ ଜାଣିଚୁ ନା ଆଜି ଏ ଘର ଓଳା ପୋଛା ଏଉରି ବି କିଛି କରିନି। ମୁଁ ଭାବିଲି କରିବିନି ଆଗେ ଏଇଟା ସବୁ ସରେଇଦିଏ।
ରଞ୍ଜନକୁ ଫୋନ୍ କଲୁନୁ?
ହଁ ରଞ୍ଜନକୁ କରିବି।
ଅ ସିଏ ତ ୱେଟ୍ କରୁଥୁବ ସକାଳୁ ତତେ କୋହୁଚି ରଞ୍ଜନ ୟାକୁ ଫୋନ୍ କରେ।
ହଁ କରିଦେବି।
ଏ ଛାତ ସକାଳୁ ସେ ଥାଆ ହଁ ତାଙ୍କୁ କରିଦେଲେ ସେ କରିଦେଇ ଜିନଷ
ହୁଁ ତୁ ସେ ଆଣ୍ଟିଙ୍କ ଫୋନ୍ ନମ୍ବର୍ ନେଇକି ଆସୁନୁ।
କୋଉ ଆଣ୍ଟି?
ସେ ଉପରେ ଯୋଉ ଆଣ୍ଟି ଅଛନ୍ତି।
ମୁଁ ଉପରେ ଅଛି
ଏଇ ଯଉ କେରଲା ଆଣ୍ଟି
ତୁ ସେଇଥିରେ କଥା ହେଇଯିବୁ।
କଥା ତା ଜ୍ୱାଇଁ ବି ଅଛି। ସିଏ ସିଏ ରହିଲେ ସେ ଜମା କଥା ହବନି। ସେ ଗଲେ ହିଁ ସେ କଥା ମାନିବ। ସେ ରହିବେ ସେ ଜମା ସେ ଯାଉ ତାପରେ ତୋତେ କଣ ପଚାରିବାର ଅଛି ଟିକେ ପଇସା ମାଗିବାର ଅଛି ସବୁ ଅଛି ନହେଲେ ସେ ଜମା
ମୁଁ ତୋତେ କେତେ ଥର କଲିଣି କହନା?
ତିନଥର ହେଇଛି ମାନେ ଦିଥର ଏଇଟା ମିଶିକି ତିନି ଥର
ତ ଆଉ ଦିଥର କରିପାରିବି ତତେ ଆଉ ଦି
ହୁଁ ଆଉ ଦି ତିନି ଥର କରିପାରିବି ତ ହେଇଯିବ ନା ତମର ପାଞ୍ଚଟା ହେଇଯିବ।
ମାନେ ଅଲଗା ଅଲଗା ଟାଇମରେ କରିଦେବି?
ହୁଁ।
ଚାରିଟା ବେଳେ ସନ୍ଧ୍ୟାବେଳେ ରାତିରେ ଚିକିକୁ ଫୋନ୍ କରିଥିଲି।
ହଉ।
ଆଉ କହିଲା ମୁଁ ସନ୍ଧ୍ୟାଳେ ଶୋଇପଡିବି ଉଠିକିନା ତ ମୁଁ କରିବି। ଆଉ ଗଣେଶ ସାର୍ ଙ୍କୁ ବି କହିଦେବି। ଜାଣିଛୁ ମୁଁ ରୋନି କୁ ଫୋନ କଲି ମୁଁ କହିଲି ରୋନି ବ୍ୟସ୍ତ ଅଛିୁ କି କହିଲା କାଇଁ କଣ? କହୁନ ନହେଲେ ମୁଁ ବ୍ୟସ୍ତ ଅଛି ମୁଁ କହିଲି ତୁ କଣ କରୁଛୁ କି କହିଲେ ମୁଁ ବାଡ଼ିକୁ ଯିବି ଯଦି କହିବାର ଅଛି ଜଲଦି କହ ନ ହେଲେ ମୁଁ ରଖୁଛି ମୁଁ ଆଉ କିଛି କହିଲିନି ରଖିଦେଲି।
ହୁଁଁ।
ମାନେ ତୁ ଭାବୁତା ମୁଁ ତାକୁ କଲ୍ ମାନେ ତାକୁ ବି ଚାହିଁଲେ କରିପାରିବି କିନ୍ତୁ ମୁଁ କରିପାରିବିନି। ଦିନେଶ ଦୀପା କଥା ହେଇଥିଲେ ପା।
କଥା ହେଲେ।
ହଁ।
ହଉ। ଏ ଦଶ
ଦିନେ ଧୂପା କଥା ହେଲି। ହୁଁ।
କଣ କଥା ହେଲୁ।
ଝିମି କଥା ହେଲା ଦିନେଶ ସେ ସେଟିଙ୍ଗ ବାଲା କଥା ହେଲା ଦୀପା ଟିକେ କଥା ହେଲା।
କଣ କଥା ମାନେ ଇଏ କଥା ହାଁ। ତମର ବିଜନେସ୍?
ଜିମି କଣ କରୁଛି ନା ପଳେଇ ଯାଉଛି ନିଜେ ନିଜେ ଡାଉନଲୋଡ କରିଦଉଛି। ନିଜେ ନିଜେ ଭ କରି ଦଉଛି ଜିମିି ଯାଇକି କରୁଛି।
ହଉ ହଉ ବୁଝି ପାରିଲି ବୁଝି ପାରିଲି।
ସିଏ ସବୁ କରିବା ପ୍ରୋବ୍ଲେମ ନ ଇଏ ପଳେଇ ଯାଉଛି କରୁଛି ସେଇଠି ଇଏ କରିକି ପଳେଇ ଆସୁଛି।
ହୁଁ ହୁଁ ହୁଁ ହୁଁ।
ମୁଁ ଭାବୁଛି ତାକୁ ପଠେଇବି ରୋନି ଫୋନ ପାଖକୁ ସେମିତି କରିଦେବି।
ହଁ ହଁ ସେଇ
ରୋନି ଫୋନ୍ନ ଥରେ ବୋଉ ଫୋନ ନୁଥରେ
ହୁଁ ହୁଁ
ଏମିତି ଟାଇପ ର
ଆଜି ଟ୍ରାଏ କରେଇଛୁ
ନା ମୁଁ ଆଜି କିଛି ଘର କାମ କରିବିନି ସେ ପଡୁ ପଛକେ କାଲି କରିବି କାଲି ମୋର ତ ମନ ଟରେ କିଛି କ୍ଲାସ ନାହିଁ କାଲି ଦିଟା ବେଳକୁ ପଳେଇ ଆସିବି ଆରାମ ସେ କରିଦେବି
ହୁଁ ହୁଁଁ
କିନ୍ତୁ ଆଜି ଛୁଟି ଅଛି ମୁଁ ଟିକେ କରିଦିଏ
କରିଦିଏ ଆଜି ବହୁତ ଜଣଙ୍କ ଛୁଟି ବି ଥିବ ନା
ଏ ସମସ୍ତେ କଣ କଥା ହଉଛନ୍ତି ତୁଷାର ସାର୍ ରରୁ ଫୋନ କଲି କହିଲା ମୁଁ ଶୋଇଛି
ହଁ ଇଏ ତାକୁ ଛାଡିକିନା ଆଉ କଣ
ତାକୁ ଛାଡିକି କଣ ତାର ତ ଦି ତିନିଟା ଫୋନ ଅଛି ତା ଦେହରେ ତିନିଟା କଲେଜ ତାପରେ
ଥର କରିପାରିବୁ ତ କହିବୁ
ଆ ତା ସାଙ୍ଗରେ କଣ କଥା ହେବି ନାଇଁ ରେ ଆ ଦିନେେଶ ହେଲେ ବି କଣ କଥା ହେବି ସେମାନେ ବେଶୀ କି
ତୁ କଣ ଜିମି କଥା ହବ ନା ଜିମି ଫୋନ୍ ଆଣିକ
ଆ ଯିମି କିଛି କଥା ହିଁ ହେଇପାରୁନି ଜିମି ଜାଣିଛୁ ଖାଲି ଇଆଡୁ ସିଆଡୁ ମୁଁ ଯୋଉଟା ପଚାରୁଛିି ଜିମି ଖାଲି କଣ କରୁଛି ସେନା ଆଡୁ ଚଡୁ ଖାଲି କହୁଛି ମାନେ ହଁ କରିଦେଲି ତ କଣ ହେଲା ଏମିତି
ତାରେ ତାକୁ ପଚାରିବୁ କି ଗୋଟେ କ୍ରିକେଟ କଥା କହ ଏଇ କଥା କହ କଣ ଆ ସାର୍ ଟ୍ୟାଙ୍କରେ କଣ ବୁଝିଲୁ ସେମିତି କହିବୁ ନା ଆଉ ତାକୁ ପଚାରିକି ପାଠ ପଠ
ମୁଁ ସେଇଟା ହଁ ପଚାରୁଥିଲ ନାହିହେ
ହଁ ତ ପାଠା ବତା କିଏ ପଚିବ
ତାପରେ ପ୍ରଶାନ୍ତ ସାର୍ କ ଫୋନ କଲି ପ୍ରଶାନ୍ତ ସାର୍ ବ୍ୟସ୍ତ ଅଛନ୍ତି ସଙ୍ଗୀତା ମ୍ୟାମ୍ ବି ବ୍ୟସ୍ତ ସେ ବାହାଘରରେ ସପିଙ୍ଗ
ତୋତେ ଆଗରୁ ସେଇଟା ତାଙ୍କୁ କହିବାର ଅଛି କଣ ଅଲ ଅଫ ସଡ଼ନ କିଏ ପ୍ରି ଥିବ କଣ ହବ ସମସ୍ତେଇ କରପିବେ
ହୁଁ
ଆଗରୁ ତାଙ୍କୁ ଇଏ ହବାର ଅଛି ମାଇଣ୍ଡ ସେଟ ଅଫ ହବାର ଅଛି
ହଁ ଟିକେ ଏବେ ଦେଖିବା କରିବି ନହେଲେ ସନ୍ଧ୍ୟାବେଳକୁ ପୁଣି କରିବି ଆଉ
ହୁଁ ହୁଁ
କିନ୍ତୁ ତୋ ନା ଏଠି ଶୋ କରୁଛି
କଣ ସବୁ କରୁଛୁ ପାଞ୍ଚ ଥର ହେଇଗଲା ନା ତିନି ଥର
ଜୟନ୍ତ ବୋଲି ଶୋ କରୁଛି
ହଁ ତ ନାଁ ଲେଖା ହେଇଛି ନା ସେଇ ହିସାବରେ ତାଙ୍କୁ ଜଣା ପଡୁଥିବ
ହଁ
ତମେ ଇଏ କରୁଛ ନା ଆପ ଦେଇକିନା ତମେ ଲେଖୁଛ ନା ତମ ନା ଟା ତମେ ଯୋଉଟା ତମ ନା ଲେଖିବ ସେଇଟା ହିଁ ରିଫ୍ଲେକ୍ଟ କରିବୁ
ହୁଁ
ତ ସେଇସବ ଅଜୟ କୁ ଲତା କହିଲୁନୁ
କହିନି ଜିମି ଫ୍ରି ଫ୍ରି ହେଇଯାଉ କରିବ।
ି କୋଉଠି ଯାଇଛି କି
ନା ନା ଜିମି ତ ଖାଇଲା ଆଜି ଆମେ ସେ ମଟକା ବିରିୟାନୀ ଆଣିଥିଲୁ ଫାଦର୍ସ ଡେ ନା ଆଜି ଫାଦର୍ସ ଡେ ପାଇଁ ଟିକେ ଇଏ ଅଛି।
ଅ କୋ କୋମଲରୁୁ କୋଉଠୁ ଆସୁଛି?
ଫାଦର୍ସ ଡେ ପାଇଁ ଡିସକାଉଣ୍ଟ୍ ଅଛି। ସିଏ କହିପାରିବ ମୁଁ ବି ଜାଣିନି।
ହେଇଟା କୋମଲ ରୁ ଆଣିଛ ପା।
କୋମଲ୍ ରୁ ତୁ କେମିତି ଜାଣିଲୁ?
ମତେ ଆସୁଛି ପା।
ଓହୋ।
ହୋଟେଲ କୋମଲ୍ କୋଉଟା କୋଉ ଭେଜ ବିରିୟାନୀ?
ହଁ ନା ନା ଭେଜ ନୁହେଁ ପନିର ବିରିୟାନୀ ଆଉ ଗୋଟେ ପନିରରେ କଣ ସେଇଟା ଆଣିଲା ମଞ୍ଚୁରିଆନ୍ କଣ?
ମଞ୍ଚୁରିଆନ୍ କନ ବିରିୟାନୀ ଟା ଭଲ ଲାଗେ ତାର।
ଭଲ ଲାଗୁଥିଲା।
ହୁଁ। ଏଇଟା କୋମଲ ର ହଁ ମୁଁ ଆଣିଥିଲି କମ୍ପୋର୍ ଟୁ ସେ ଯୋଉ କଳିଙ୍ଗ ପାଖରେ ଅଛି ଯୋଉ ଉ ଉତ୍କଳ ପାଖରେ।
ଁ ତୁ ତ କିଣିଲେ ମତେ ତ ଜଣାପଡୁନି ମୁଁ କିଣିଲେ ତୋତେ କେମିତି ଜଣାପଡୁଛି?
ହା।
ମୁଁ ସିଏ ମୋ ଫୋନ ରୁ କିଣିଲେ ତତେ କେମିତି ଜଣା ପଡୁଛି।
ଜଣା ପଡି ଯାଉଛି ମୋତେ ସବୁ।
କାଇଁ ତୁ ତ କିଣିଲେ ମତେ ଜଣାପଡୁନି?
କାହିଁକି ଜଣା ପଡିବ।
ତାହେଲେ କେମିତି ଜଣା ପଡୁଛି ସେଇ ତ ମୁଁ ପଚାରୁଛି।
ହୁଁ ମୁଁ ବି ଜାଣିନି ମୁଁ କିଛି ହେଇଥିବ କିଛି ଆଡ କରିଥିବି କି କଣ? ଅଲଟ୍ରେଟ ନମ୍ବର। ଆପ୍ସରେ।
ଅଲଟରନେଟ୍ ନମ୍ବର।
ହୁଁ।
ଓହୋ।
ହୁଁ
ମ ଜିମି କୋଉ ଜିମି ଅର୍ଡ଼ର କରିଥିଲା ଆମେ ଖାଇ ଦେଇଥିଲୁ ଆଉ
ଖାଇ ସାରିଲଣି?
ହଁ ଖାଇ ସାରିଲୁଣି।
ହୁଁ।
ବେଶୀ ଖରା ହଉନି କିନ୍ତୁ ଗୁଳୁଗୁଳି ପ୍ରବଳ ହଉଛି।
ହୁଁ ହୁଁ। ହୁଁ
ହଉ ଠିକ୍ ମୁଁ ରଖୁଛି ଆଁ।
ହଁ ଚାଲ ବାଏ।